ମୁର ଶଭୁ ଅଛି
ଆଜ୍ଞା ଶୁଭୁଛି।
ସତରଶହ ଉଚ କ ଆମ ଯନ୍ତ୍ରପାତି ଲଗୁଛି।
ଆପଣ କଥା କୁହନ୍ତୁ ଯଦି କିଛି ଅସୁବିଧା ହଉ ତ ଆପଣଙ୍କୁ କହିବି। ମୁଁ ଗୋଟେ ତମଙ୍କ ଉପରେ ଗୋଟେ କଥା ମୁଁ ତମେ ଗୋଟେ କଥା କହିବି। ଏ ସତ କହିବ
ହ କାୟ ହହୁଛି ଟିକେ ରେିଲ ଟିକେ ଏ ତା କେମିତିିଁ କଲଠିକ କାଟିଦେଲି ମୁଁ ବୁଲି ହେ ଦେଲିିା ମୁ ଆ
ମାନେ କାଟିଦେଲେ ମାନେ ଉଡ଼ା କାଟିଲ।
ସେଇଟା ମୁଁ ଭୁଲି ଯାଇଛି ମୁଁ ସେଇଟା କାଟିଲି
କୁଉଡ଼ା କାଟିଲ ସେଇଟା।
ହଁ
ଏ ଏଇଟା କାଟିନଡି।
ନାଇଁ କାଟିଦଲେ ଥାଆନ୍ତି ପାଗଲ୍ ଟକି ଦିଏ
ମୁଁ ସେ ଭାବୁଛ ଛାଡ ଗୋଟେ କଥା ସତ କହିବ। ହ୍ୟାଲୋ ମୁଁ ଶଇଣୁ ଯୋଉେ ମାନେେମ ମାନେ ମତେ ମାନେ ଖରା ବି ଲକି
ନାଇଁ।
ଆଁ
ହରେ କ ଅଚନ ଭେଇନ। ହ୍ୟାଲୋ। ମୁଁ କହିଲି ଖରାପ କାଇଁ ଭାବିବି? ବା ସେି କ ପାଇଁ
କଣ ସେଇଟା କ ସେଇଟା ମତେ
କାହା ତ ପରିବାର କଥା ନୁହେଁ।
କମ ବ୍ୟବସ ପୁରା କ୍ଲିୟର ସୁବାଯାଉନି।
ରଖ ଦ ଲୋଟସ କାଟ ଯବା ପଡ଼ିବ ବା। ହାଲୋ।
ହଁ ହ୍ୟାଲୋ।
ହଁ। ହଁ।
ତମର ଭୟସ କ୍ଲିୟର ସୁୁଗ୍ର ହଉନି ମୁଁ କଥା ହ ତମେ ଶୁଣ ହଁ ହ୍ୟାଲୋ ଅ ସୁବା ହେଲା ହ୍ୟାଲୋ। ସୁଖ ଆଲା ସୁଖା ଆଲା ସୁଖ ଆଲା
କହ
ମୁଁ କହିଲି ତମକୁ ମାନେ ସରି ମୁଁ କହିଲି କି ତମକୁ ମାନେ ସେଟାକ ମାନେ କଣ ଭଲ ଲାଗିଲା ନାଇଁ।
ଭଲ ଲାଗିଲାନି ନୁହେଁ ଖାସ୍ ଭଲ ଲାଗିଲାନି। ଓଡ଼ିଆ ଶବ୍ଦ।
ମାନେ କ ଆଜ୍ଞା ମାନେ ଆପଣଙ୍କର ମାନେ କଣ ଛନ୍ଦଟ- ଛନ୍ଦ ପ୍ରକଟ ଲାଗିଲା ନା କଣ?
କିଛି ମତେ ଛନ୍ଦ ବଧ କିଛି ବନ୍ଧ କିଛି ଲାଗିଲାଣିି।
ଆପଣ କହିଲେ ଆପଣ ହଁ କରିଦେବେ, ମୁଁ ସେଇଠି ବି ଠିଆ ହେଇଯିବି।
ମୁଁ ଆପଣଙ୍କୁ ଏମତି ମଜାକ ରେ କହିଥିଲି।
ବଟ ମୁଁ ଭାବି ସତରେ ବେଲିି କାରଣ ମ, ମୁଁ ଏଇଭଳିଆ ପିଲା କି ମୁଁ ଲୋକଙ୍କୁ ବୁଝେଇବା ପାଇଁ କିଛି ବି କରିପାରେ, ଏଇଟା ମୁଁ ଆଗରୁ ବି କହିଛି ଏବେ ବି କହିଛି। ଆପଣ ସେ କହିଲେ ପେଟେ ପାଇଁ ଆପ ସତରେ ପେଟି ଦେଇଥାନ୍ତି।
ସେମିତି କାହା ପାଇଁ କରିବା କଥା ନୁହେଁ।
ମୁଁ ସମସ୍ତେ ଏମିତି କର-କରନ୍ତିନି ମୁଁ କରେ ଛାଡ। ହ୍ୟାଲୋ। ତମକୁ ଲାଗିଲା ତମେ କହିଦଅ ମୁଁ ଅଁ-ମୁଁ ସେଇ ସେଇ ସେଇଠି ଠିଆ ହେଇଯିବି।
ଏବେ ତ ମୁଁ ଏମିତି ମଜାକରେ ଆପଣ କହିଲେ କି କଣ କରିବି ଆଣ୍ଠେଇବି, ମୁଁ କହିଲି କି ଆଜ୍ଞା। ଆଣ୍ଠାନ୍ତୁ।
ଏ କ ଆପଣ ଆ କହିଲେ ନା ଆପଣ ସେଟା ମନାକଲେ କି ନାହିଁ ଆଣ୍ଠାନ୍ତୁନି ଆପଣ କହିଲେ ଆ
ଏମିତି ଯଦି ଆପଣ ଆମର ଏମିତି କଥା ମାନୁଛନ୍ତି ଆଜି ଖାଇବା ଡାକିଲେ ତ ଆପଣ ବାହାରିବୁ କଥା ଶୁଣିଦେଲେ ମୋର।
ଖାଇବା କ୍ଷେତ୍ରରେ ଆକଚୁଆଲି ମୋ ଖାଇବାଟା ଖଟା ହେଇଯାଇଥିଲା ତ ମୁଁ ନିଜକୁ ହିଁ ଲାଜ ଲାଗୁଥିଲା କଣ କହିବି ବୋଲି। ଆପଣଙ୍କ ସେଇ କଥା ମନେ ପକା, ଆରେ ଆପଣ ସେଦିନ ନା ଆକଚୁଆଲି ମୁଁ ଆପ ଣ ମୁଁ ତମକୁ ଗୋଟେ କାଲି ମୁଁ ତମକୁ ଗୋଟେ କାଲି କହି-କହିଥିଲି ନା କି ନେଇକି ଯିବେ ହେଲେ ତୁ ଯେତୁ ହେଲେଣି ସେଟା ମୋ ନିଜକୁ, ମୋ ନିଜକୁ ମାନେ ଖରାପ ଲାଗିଲା ତ ମୋ ସେଠି ଟିକେ ଅଲଗା ମତେ ଟିକେ ଲାଗିଲା କି ନାଇଁ ମୁଁ ଜଣଙ୍କୁ କହିଥିଲି ଦେଇପାରିଲିନି ତ ସେଥ ସେଥିପାଇଁ ଆପଣଙ୍କୁ କହୁଛି, ଆଉ ଆପଣଙ୍କୁ କ୍ଷମା ମାଗୁଛି ସବୁ କିଛି ପାଇଁ। କିନ୍ତୁ ମୁଁ କେବେ ମୋର ଶବ୍ଦରେ ପକ୍ଷ ଘୋଚେନି। ମୁଁ ହଁ ମାନେ ହଁ, ତମେ ଯଦି କହିଚ ଶୋଇପଡ଼ ବା ମୁଁ ସେଠି ଶୋଇପଡ଼ିଥାନ୍ତି।
ସେମତି ପ୍ଲିଜ କରଦେ, ସେମିତି ଦୟାକରି କରିବେ ନାହିଁ।
ତମେ ମତେ ତମେ କୁହ ପ୍ଲିଜ ମାନେ ଆପଣ କୁହନ୍ତୁନି।
ତମେ ଦୟାକରି ସେମିତି କରିବ ନାହିଁ। ନାଇଁ ସେଇ ସବୁ ମତେ ପସନ୍ଦ ନୁହେଁ, ମୁଁ ମଜାକରେ କହିଥିଲି, ମୁଁ ଆଉ କେବେ ମଜାକରେ କ କରିବି ନାହିଁ।
ଆପଣଙ୍କୁ ଲାଗୁଛି ମୁଁ ଆପ-ଆପଣଙ୍କୁ ଲାଗୁଛି ଆପଣ ମଜା କରୁଥିଲେ, ମୁଁ ବୁଝିଲି ଆପଣ ମଜା କରିୁଥିଲେ, କିନ୍ତୁ ମୁଁ ଟିକେ ଚ-ଚଗଲା ପିଲା।
ଆପଣ ଚଗଲାମି ପ୍ଲିଜ ଘରେ ଦେଖେଇବେ, ମୋ ସାମ୍ନାରେ ନୁହଁ। ମୁଁ ଆପଣଙ୍କ ଚଗଲାମି ଦେଖିପାରିବି ନାହିଁ, ଆଉ ମୁଁ ବହୁତ ଚାଗଲାମି ଦେଖିଲି।
ତ ଆପଣ କଣ କହୁଛନ୍ତି?
କିଛି କହୁନାହିଁ, ମ-ଏଇଠି ବାଜା ବାଜୁଛି ଆପଣଙ୍କୁ ଶୁଭୁଛି କି?
ଆମର ବି ଏଇଠି ବାଜା ବାଜୁଛି ଆପଣଙ୍କୁ ଶୁଗା, ଆପଣଙ୍କୁ ଶୁଗା ହଉଚି କି?
ନା।
ଶୁଗା ଯିବନି ସେଠିକି।
ଦେଖୁଛନ୍ତି ଆପଣ ଗୋଟେ କକ୍ଷରେ ବସିକି ଗପି ଦଉଛୁ କିଛି ଶୁଭୁ ନାହିଁ।
ଆଜ୍ଞା?
ଦେଖୁଛନ୍ତି ଆପଣ ଆମେ ଗୋ ଟେ କକ୍ଷରେ ବସିକି କଥା ହେଇଯାଉଛୁ ଶୁଭୁ ନାହିଁ ଆଉ।
ହଁ ସଚ କଥା। ମୁ କହିଲି ହେଲୋ, ମୋ ମାନେ ତମ ତ ତମେ କଥା ହେଲ ନହଲେ ତମେ ତୁ ତା କର ମୁଁ ଆପଣ
ହଉ ତୁ ହିଁ କରୁଚୁ ବିକଜ୍ ମାନେ ମୋର ଯୋଉ ମହିଳା ମ୍ର ମାଙ୍କ ଯ
ତମ ତ ଏବେ ତମେ ତୁ ତୁ କରିନ?
ହଉ କୁହ।
କହ।
କହନୁ।
ମୁଁ କହିଲୁ ସେତେବେଳେ ମାନେ ତମକୁ ମାନେ କଣ ଲାଗିଲା କଣ ସେତେବେଳେ?
କିଛି ଲାଗିନି ମୋ ବେକ ପୂରା ପେନ ହେଇଗଲାଣି ମୋ ଅଣ୍ଟା ଚପୁଡିକି ଆପଣଙ୍କ ସହିତ କଥା ହଉଚି। ହେତୁ ବେକ ଏମିତିରେ କମଜୋର ମାନେ ସରି ମାନେ କଣ
ଏ ହେ ଦୁର୍ବଳ।
ଦୁର୍ବଳ ଆଉ ତାପହରେ ମୁଁ କ୍ଲାସ ରେ ବି ବସିଲେ ମୁଁ ବେକ ପେଇଁନ ନିଜ ଯ ମୁଁ ମାନେ ବ୍ୟଥା ହେଇଯାଏ ମୁଁ ମୋ ମିତ୍ର ମାନଙ୍କୁ କୁହେ ମ ବେକ ଚିପିବା ପାଇଁ
ତ ଏଇଟା ଶୁଣୁ ଶୁୁ ଶୁଣୁ ଶୁଣୁ ଶୁଣନ୍ତୁ ଆପଣ ଶାନ୍ତିରେ ଲଗେଇ ଦିଅନ୍ତୁ ମୁଁ ଆପଣ ମୁ ଗ
ମୁଁ ଯନ୍ତ୍ର କାଢିକି ଅଟା ଚକୁଡିକି ମୋ କାମ ବି ସରିଗଲା।
ଆରେଆରେ ମୁଁ କହୁଥିଲି କି ଆପଣଙ୍କ ଟିକେ ଘର ଠିକଣା ମତେ ମିଳିପା ଯିବ? ମୁଁ ଗୋଟେ କାମଟେ କରିଥାନ୍ତି।
କଣ
ଘର ଠିକଣା ଆ କ ଦଉନ।
ଘରଣା ଠିକ ଘରଣା ଘର ଠିକଣା ମିଳିପାରିବ ନାହିଁ।
ନା ନା ମୁଁ ସେ ଆପଣ ସେ ଫ୍ଲାଟ୍ ନା କଣ?
କିଛି ନାହିଁ ଆପଣ କଣ କରିବାକୁ ଚାହୁଁଚନ୍ତି ମୁଁ ବୁଝିପାରୁଚି।
କଣ ଆପଣ କହିଲେ?
ଆପଣ କିଛି କରିବେ କି ଅର୍ଡର?
କାପୁ ଜିଲେ।
କିଛି କୋଉଥିପାଇଁ କିଛି ଦରକାର ନାହିଁ।
ନା ମୁଁ ଗୋଟେ ଜିନିଷ ଭାବୁଥିଲି କରିବି ବୋଲି।
ଆପଣ ବହୁତ ଭାବୁଚନ୍ତି ଆପଣ ଭାବନାକୁ ଭାବନାରେ ରଖନ୍ତୁ। ପ୍ଲିଜ୍ ତାକୁ ଭାବନାଟାକୁ ମାନେ କାମରେ ଲଗାନ୍ତୁନି।
ତୁଆ ପାଇଁ
ନା। ପ୍ଲିଜ୍ ମାନେ ଦୟାକରି ପ୍ଲିଜ ଆପଣ ଶେଷ ଦୟାକରି ଆପଣ ଭାବନ୍ତୁ ନାହିଁ।
ହୁଁ ତ କାଲି ଆଉ।
କାଲି ପର ଦିନ ତା ପର ଦିନ ତା ପର ଦିନ କିଛି ହେବ ନାହିଁ। ମୁଁ ଶୁଣିବି ନାହିଁ। କଣ ପାଇଁ କଣ ପାଇଁ ହୁଅନ୍ତୁ ନାହିଁ।
ମୁଁ କାଲି ବିଦ୍ୟାଳୟ କଥା କହୁଚି, ମୁଁ କାଲି ଏଇ ଯୋଉ ଇଏ କଥା କହୁନି।
ଆପଣ ଯାହାବି କରୁଚନ୍ତି
କୋଟରେ ଅଛି ନା?
ବୋଧ ହୁଏ ମୁଁ ଦେଖି ନାହିଁ ଆମର ରୁଟିନ୍।
ଆପଣ ଏବେ କଣ କରୁଚନ୍ତି?
ଶୋଇଛି ବେକ ପେଇନ ହଉଚି।
ଆପଣଙ୍କ କାମ ସରିଲାଣି?
ଜ୍ଞା।
ଆଚ୍ଛା ମୁଁ ବି ହେବି ଯାଇକିନା ମ ବିସ୍ତ୍ରାମ ନେବି। ମୋର ଯେହେତୁ ଲେଖା କାମ ସରିଲା ମୁଁ ଟିକେ ବିଶ୍ରାମ ନେବି। ଆପଣ କୁହନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବିପତି ଅଛି। ଆଜିର ସବୁ ଜିନିଷ ପାଇଁ ଆପଣଙ୍କୁ ମୁଁ ବହୁତ କ୍ଷମା ମାଗୁଚି। ଆଉ ଯଦି ଆପଣଙ୍କ କଣ ଆପଣ ଟିକେ ଆଉ କିଛି, ଯେବେ ଅନୁମତ ମୁଁ ସେଇଟା କ ଦେବି ଆଜି ଅଛି।
କିଛି ଆପଣ କରନ୍ତୁ ନାହିଁ। ମତେ ବାସ୍ ଶାନ୍ତିରେ ରହିବା
ଆପଣ ଶାନ୍ତିରେ ମୁଁ କେମିତି ଟ ରହିବାକୁ ଦେବି ଆପଣ ସେଇଟା କୁ-କୁହନ୍ତୁ। ଝା
କିଛି ଯୋଉ ଆପଣ ଚଗଲାମୀ କରୁଛନ୍ତି। ସେ ଚଗଲାମୀ ଦୟାକରି ବନ୍ଦ କର।
ହଁ ଏଇଟା ମୁଁ ହଉ ଆପଣ ମତେ କିଛି! ଆପଣ କିଛି ମୁଁ ଏବେ ଏବେ ସେ ଚଗଲାମୀ ମୁଁ କିଛି ଆଉ ହବ ନାହିଁ। ଆପଣ ବେଶ
ଆଜ୍ଞା, ଏଇଟା ମୁଁ ମୁଁ ଏଇଟା ମୁଁ ଶେଷ-ଅ-ଅ-ସପ୍ତାହ
ଓହୋ! ଆପଣ କୁହନ୍ତୁ ଟିକେ?
ଆଜ୍ଞା, କଣ କହିବି କୁହନ୍ତୁ ଆପଣ କଣ? ଖାଇବା ପିଆ କରୁଥିଲେ। ଖାଇବା ପିଆ କଣ କରିଥିଲେ?
ମୁଁ ଆସିକି ଘରକୁ ଭାତ ଚିଙ୍ଗୁଡି ଝୋଳ ଖାଇଥିଲି। ତାର ଦୁଇ ଘଣ୍ଟା ପରେ ମୁଁ ଚାଉମିିନ ଆଣିକି ଖାଇଥିଲି।ଅଳ୍ପ ଅଳ୍ପ ସମସ୍ତେ। ଆଉ ଏବେ ଶୋଇଛି। ଭାବୁଛି ପାଠ ଲେଖା ସରିଲା। ତା କି ସମୟ ମୁଁ ଶଇଫ ପାଠ, କଂଜୁମର, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସ କହିଲେ ମୁଁ ସାରି ଦେଇଥିଲି। କମ୍ପୁଟର ସରିଲା।
ତାହେଲେ ମୋର କହିବାକୁ ଗଲେ କେବଳ ଏବେ ଆନାଲକ କୁ ଆମେମାନେ ଆଉ ସବୁ ନୋଟ କମପ୍ଲିଟ।ମାନେ ସବୁ ଏମିତି ବହୁତ ଏମିତି ବହୁ ଥିଲା ଦିଟାଇ ସରିଛି।
ମୋର ତବି ଶେଆ ସରିଛି। ଆଉ ତ ମର କିଛି ବାକି ନାହିଁ।
ତୋର ବି ଆନାଲଗ ଅଛି?
ହଁ ହଁ ମୁଁ ଆନାର ଖାତା ହିଁ କରନି। ମୁଁ ଭାବୁଛି! ମୋର ରଫ୍ ଖାତା ଟାକୁ ଷ୍ଟାପନିଙ୍ଗ କରିକି ଆଧାରଲ କରିଦେବି।
ମଁ ମୁଣ୍ଡ ବ୍ୟଥା ହଉଛି।
ହଁ ତାର ବ୍ୟବଧାନ କଣ ମୁଁ ଆଜି ହଁ ମୁଣ୍ଡଥର ଆଜି ମୋ ମୋ ପିତାଙ୍କୁ ମାନେ ବାପାଙ୍କୁ ପଚାରିଲି ହେଲା। ତାପରେ କହିଲେ କି ମୁଁ ଏଥର ବହି ଦେଖିକି କହିବି। ଆମ ଆଡେ ବାପି ଆକ୍ଚୁଆଲି ଆମ ଏପଟେ ବହି ଦେଖନ୍ତି ହେଲା। ନହେଲେ ମୁଁ ତାକୁ କହିବି ସେ ବହି ରଖଥିଲି ସେଇଟା ଆ ଆୟୁର୍ବେଦିକ କହି ହେଲା ସେଥିରେ ପୁରା ନା ସେ କହିଲେ କି ମୁଁ ତାଙ୍କ ସ କି ସେ ମତେ କେବେବି ସେ ମତେ କେବେ ଉଲଟି କଥା କହନ୍ତିନି।
ଓହୋ।
ଜାଣନ୍ତୁ ଆମକୁ ଯେମିତି ସକାଳେ ଆପ ଆପଣ ସକାଳେ ଶୁଣିଥିବେ ଯୋଉ ଘଟଣା ହେଲା।
ଆଜ୍ଞା ଆଜ୍ଞା।
ସେଥି ଉଲ୍ଟି କଥା କୁହନ୍ତିନି।
ଆଜ୍ଞା।
ଆଜ୍ଞା ଆଉ ଆପଣ କୁହନ୍ତୁ?
ଆଉ କଣ କହିବି ମୁଁ ରଖୁଛି ମୋର ସମୟ ହେଲା ଯିବାର। ମାନେ ଆସିଗଲା ମୁଁ ଯିବି ଟିକେ ବାହାରକୁ ତ ମୁଁ ରଖୁଛି ଧନ୍ୟବାଦ।
ଆପଣ ରଖିବେ ନା।
ଆଜ୍ଞା ରଖୁଛି ଧନ୍ୟବାଦ।
ଆଜ୍ଞା ଜୟ ଜଗନ୍ନାଥ। ହଉ।